ହଁ କହ?
କଣ କରୁଛୁ?
ଏ ବସିଥିଲି ଆଉ। ତୁ?
ମୁଁ ବି ସେ ବସୁଛି। ମେଘ ପକଉଛି।
ହଁ ଗାଧୋଇକି ଖାଇସାରିଲୁଣି?
ନା ଗାଧେଇନି। ଖାଇଛି ଗାଧେଇନି ଆଠ ଗଲେ ଗାଧେଇବି।
ଆଉ ଉପରବେଳି କି ଗାଧୋଇବୁ ନହଲେ।
। ହଁ ସାଢେ ଗୋଟେ ଲଣି ଯାଉଛି ଗାଧୋଇ ପଡିବି ଆଉ।
ଘରେ ନା ନିଊ ପୋଖରୀ।
ନାଇଁ ଘରେ। ପୋଖରୀ କିଏ ଯାଉଛି? ପୋଖରୀ ପାଣି କୋତୋରା ପୂରା ‌।
କଣ ହେଇଛି ଯେ?
ନା ସମସ୍ତେକରି ସଫା ବି ହେଇନି। ବର୍ଷା ପକେଇଲେ ନୂଆ ପାଣି ପଶିବନି କିନ୍ତୁ ପୋଖରୀ ପୁରା କତୋରା ହେଲା ଣି ଗାଧଇଲେ ଏ ଚର୍ମ ରୋଗ ହଉଛି।
ତୁ ଡକ୍ଟର।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
ଖା ରୋଗ ହଉଛିଁ ଖାଇଛି ସକାଳେ ଆଉ ଖାଇନି।
ହଁ ହଁ। ହ ହୁଁ। ଆଉ କଣ କରୁଛନ୍ତି ଘରେ ସମସ୍ତେ?
ଆଉ ବସିଛନ୍ତି।
ହୁଁ ସମସ୍ତେ ଖାଇ ସାରିଲେଣି।
ନା ମଁ କେହି ଖାଇନାହାନ୍ତି।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
ସକାଳେ ସମସ୍ତେ ଖାଇଥିଲେ ସବୁ ଆଗ ଖାଇଥିଲେ ମୁଁ ଲେଟ ରେ ଖାଇଲି ଗାଧୋଇକି ଠାକୁର ପୂଜା କରି। ତାପରେ ଆଉ କିଛି ଖାଇନାହିଁ।
ହୁଁ ହୁଁ। ଆଉ ପାଠ ପଢା ଚାଲିଛି ଘରେ ନା କଣ ଖାଲି ସେମିତି ବସିଛୁ?
ପାଠ ପଢୁଛି ଚୋପା ଜାଣିଥିଲେ ସିନା କଣ ଅଛି? ପଢିବି ଗଲେ ସିନା ସାର୍ ପଢିଲେ ପଢିବି।
ଦିନରେ ଫାଙ୍କା ନହେଇଛି ଭଲ। ଏନ୍ଜୟ କରିଦେନି ତ ପୁଣି ଗହିଲେ ପାଠ ପଢା ଲାଗିବ।
ହଁ ତଥାପି ଏଇ ଯୋଉ ଆମର ଯୋଉ ଇଣ୍ଟସିପ ପାଇଁ ଦେଇଥିଲ ଟାଇମ ସେଥିରେ ପୁଣି କଣ ଶିଖିବି ନ ଶିଖିଲୁ ସେ ସବୁ ପଚାରିବେ କୋଶ୍ଚିନ୍ କରିଏ ଏଇରା ଟିକେ ଟିକେ ଦେଖିଦିଏ ବେଳେ ବେଳେ ଆଉ।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
ତମ ଘରେ ସମସ୍ତେ ଖାଇସାରିଲେଣି।
ମୁଁ ଖାଇବି ସଖାଳ ବୋଉ ତର ଚା ପିଥିଲା କିଛି ଖାଇନି। ଝିଅ ତାର ସ୍କୁଲ ଯାଇଥିଲା ଏନକା ଆସିଲା ଗାଧେଇ ତାର ଏନ ଆସିଲା ଆଉ
ତ ବୋଉ କୁ ଖାଇବାକୁ ଦଉନୁ?
ତ ରୋଷେଇ କହୁଛି ତାଉ କହିଲି ସେ ଖାଇବା ଯାଇକି ଗୋଟେ ବେଳୁ ଥରେ। ରାତିରେ ଥରେ ସେତିକିଟା। ସକାଳୁ ଯାହା ଚାହାବି ତ ସେଠିକି ଆଉ କିଛି ହେବନି।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
ହୁଁ ତାପରେ ଟିକେ ସକାଳେ ବି ରୋଷେଇ। ଆଜି ଯୋଉ ବର୍ଷା ହଉଛି ସେ ହେପାରୁନି ବାହାରେ ର ସେ କରିଥିଲେ ନା ତାପରେ ତାପରେ ଯୋଉ ଗୁହାଳି ଟା ଭାଙ୍ଗି ଯାଇଛି ତାପରେ ମୁଁ ଗୋଟେ ପାଲଟା ପକେଇଦେଇ ସେଇଠି ବର୍ଷାରେ ରାଣୀ ଗଛି ସେଇଠିକି ଅଛନ୍ତି ର ସେ
ଚୁ୍ଲି
ଆପଣଙ୍କ ବାପାଙ୍କୁ କହି କହିକି କଲେନି ରୋଷେଇ ଘର।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
ହୁଁ।
ତମର ଯୋଉ ଗ୍ୟାସ୍ କୋଉଠି ରଖିଛ ଘରେ?
ଗ୍ୟାସ ଅଛି ଯେ କିନ୍ତୁ ଗ୍ୟାସ୍ ଟାଙ୍କି ଟା ଯୋଉଟା ଥିଲା ଫାଙ୍କା ଯୋଉଟା ସେଟା ଏଇ ଯୋଉ ପେରା ବଡା ପା ନା
ହଁ
ଇଏ ବୁକିଂ କରିଦେଇଛନ୍ତି ତାଙ୍କର ନସରିଲଲେ ଆଉ ଟାଙ୍କି ଫାଙ୍କି ଫାଙ୍କା ଟାଙ୍କି ଥିଲେ ସ
ଓ ହଁ ସିଏ କଣ ରୋଷେଇ କରୁଛନ୍ତି?
ହଁ ସେଠି ଗ୍ୟାସ୍ କରୁଛନ୍ତି ରୋଷେଇ ଅଛନ୍ତି।
କାହାଘରେ ରହୁଛନ୍ତି?
ଆମ ଏରିଆରେ।
ମାନେ ତମ ଘରେ ଯେ କାହା ରୁମ ରେ ମାନେ ଧଉଛନ୍ତି ଦେଇନି।
ଆମ ସେପଟ ଯୋଉ କଣକୋଟା ଯୋଉଠି ରୁହନ୍ତି ହଉଛି ଯୋଉ ବଡ ମାର ନନ୍ଦୀନ ଗଡ ସେ ସେ ସେ ସେଇ ରୁମ ଟା ଆମର କେମିତି ନୁହେଁ କି।
ହୁଁ
ସେଇଠି ରାତିରେ ଶଉଛନ୍ତି।
ଆଉ ଏପଟେ ଯୋଉ ଥିଲା ଆଙ୍କର ହିମାଂଶୁ ଭାଇ ଘର।
ତାଙ୍କର ଯୋଉ ମାଟି ଘରରା ଥିଲା ସେ ସବୁ ଭାଙ୍ଗି ଦିଆ ଯାଇଛି।
ତାଙ୍କର ନଥିଲା କି କୋଠାଘର।
ନା ନା କୋଠାଘର ଖାଲି କାହାରି କି ଆମର ବଡମା ଘର ଆଉ ଆସିସ ଭାଇଘର ପଦ୍ମାଖୁଡି ଘର। ଆଉ ଗୋଟେ ଛୋଟିଆ ଘରଟା ସେଟା ଠାକୁର ଘରଟା ପାଞ୍ଚଟା ରୁମ୍।
ଆଉ ବିକାଶ ଭାଈଘର।
ତାଙ୍କର ମାଟିଘର।
ତାଙ୍କର କୋଠାଘର ନଥିଲା।
ଉ ନା
ଭଲ ଆଠିକ ପାଣି ବସିଲି।
ହୁଁ ହଁ ହୋଉ ବହୁତ ଲାଗଛୁ। ଘର ଭିତରକୁ ଆଣିକି ଯୋଉ ନୂଆ ଘର ରଖ ତା ଭିତରେ ଆଣିକି ରୋଷେଇ କରି ଦୋଉଛନ୍ତି। ଫିଲମ କହିଲା କଳା ହେଇଯିବ କଣ। ମତେ
ଗୋଟେ ଦିନ କରିଦେଲେ କଣ ଅଛି ହଇରାଣ ହଉଛ କରିଦେଇଥାନ୍ତ ତାପରେ ତ ପ୍ଲାଷ୍ଟ ତାର ହେଇନଥିବ ନା ପରେ ହବ। ଆଉ ବେଶୀ ଛାନିଆ ହେଲେ କରିବ ସେ ଆଉ।
ନାଇ ଛାତ ପୁରା କହିଥିବ ଯେ କଣ
ଛା ତଳେ କଳା ହେଲା ତମର ରଙ୍ଗ ଦବନି ଗୋଟେ ଦିନ କଳା ହଉଛି। ଚାରି ପାଞ୍ଚ ଦିନ କଲେ କଳା ହବା ଷ୍ଟାର୍ଟ ହବ। ତ ଆମ ଘର ଦେଖୁିନୁ ଆମ ଘର ମୋ ବୋଉ ରୋଷେଇ କରିକି ଆମରଇଆଡେ ଧୂଆଁ ପସେଇି ସବୁ କଳା ହେଇଗଲାଣି।
ତମର ତ ଛୋଟିଆ ଜାଗାଟାରେ କରିଛ ତମର ଆଉ କୋଉଠି ଜାଗା ନାହିଁ ଫାଙ୍କା ଜାଗା।
ଫାଙ୍କା ଥିଲେ ମୁଁ ବୋଉ ଆଜଷ୍ଟ ଫାଜଷ୍ଟ ପକେଇକି ତାର ଯେତେ ନୂଆ ଘର ହେଲେ ତାର ଗୋଟେ ଆଗକୁ ବଢିବ ଚାଲି। ରୋଷେଇ କରିବ ଚୁଲିରେ। ଆର ବର୍ଷରୁ ଭାଙ୍ଗିକି ରୋଷେଇ ଘର ଆଗକୁ କଲି ପୁଣି ସେ ତା ଆଗକୁ ଆହୁରି ଗୋଟେ ତମ୍ବୁ ଭଳିଆ ଟାଙ୍ଗି ତା ତଳେ ରୋଷେଇ କରୁଚି।
ତମର ତ ପୁରା ଛୋଟ ଜାଗାଟା ହେଇଗଲା ସେଇଠି କଞେଶଵର ଜାଗା ପୁରା।
କଣ ଆମ ଜାଗା ତାଙ୍କର ଆଣିଛନ୍ତି ଏ ପ୍ରଭାତ ଭାଇଘର।
ହୁଁ ହୁଁ ସାଧାରଣ ଯୋଉ ତମର ସେଇଠି ରହିବ ନା ଆଉ କୋଉଠି ନୂଆ ଘର କରିବ।
ପୁଣି ଆଉ କୁଆଡେ ଯାଉଛି ଘରଫର ଆମ ସେପଟେ ପୁରୁଣା ଘରେ ଜାଗା ଅଛି। ସେତେବେଳେ ଆମର ତାଙ୍କର ଝଗଡା ହେଲା ଆଉ ରଖେଇ ବସେଇ ଦେଲେନି ଆମକୁ। ରୋଷେଇ ଘର ଦେଲେନି ପରା କହନି ଗୁଆଳେ ରୋଷେଇ କରି ଖାଉଥିଲୁ, ସେଥିପାଇଁ ଜାଗା କିଣି ପଳେଇ ଆସିଲୁ। ଅଳ୍ପ ଯାଗା ହୋଉ ପଛେ।
ହୁଁ ଉଁ
ଆସିଲା ପରଠୁ ତାଙ୍କର ଆମର ବଢୁଛି, ଥିଲା ବେଳେ ତାଙ୍କର ସବୁବେଳେ ଝଗଡା କରିବେ।
କାହାର କାହାର?
ଏଇ ମୋ ବଡ଼ବୋଉ।
ଏଇ ଯୋଉ କାର୍ତ୍ତିକ ଘର ତମଠୁ ବଡ଼ କି? ଓ
ଯେହେତୁ ତାଙ୍କର ରୋଷେଇ ଘର ରୋଷେଇ କଲେ, ତମର ନଥିଲା ବି ରୋଷେଇ ଘର ଆମର ଗୁହାଳେ ଗୋଟେ କଣରେ କିନା କାନ୍ଥ ମାଟି ଦେଇକି କରିଥିଲୁ ଛୋଟ ଘରଟେ, ସେଇଠି ରୋଷେଇ କରୁଥିଲୁ କେତେ ହଇରାଣ ରହିବୁ ବୋଲି, ସେଇଠି କିଣିକି ରହିଲୁ। ତାପରେ ଦେଖିବା, ଆମ ଗାଁରେ ଗୋଟେ ଜାଗା ଅଛି ସବୁ ଏଇ ଜଙ୍ଗଲ ଆଡ଼େ।
ହୁଁ
ଆଉ ତମର କୂଅ ଅଛି ବାଇରେ?
କଣ?
କୁଅ, କୁଅ।
କୁଅ।
କୂଅ ପାଣି।
ହଁ ହଁ।
ଅଛି ତ ଆଉ ପାଣି କାଢ଼ି ଗାଧେଇବୁ।
ଆଉ କୂଅ ପୁରା ଫୁଲ ହେଇଗଲାଣି ବର୍ଷା ହେଲାଣି ଆଉ ଆଉ ଦି ତିନି ବର୍ଷ ହେଲା ହାତ ପାଇବ କୂଅ ରୁ ପାଣି କାଢ଼ିବା ଆଉ ଦୌଡି ଦରକାର
ନଅ ଇଞ୍ଚ ତ ଆଣି ହବ ବି ଆମ ଏଇ ଦାଣ୍ଡ କୂଅଠାରେ ଉପରକୁ ହେଲାଣି ପାଣି।
ହଁ ତ ଆମର ସବୁ ବର୍ଷ ସେମିତି, ହାତରେ କାଢିକି ଆଣିବୁ। ମାସେ ଖଣ୍ଡେ କୂଅ ଫୁଲ ହେଇଗଲେ। ସେତିକି କାଟିବନି, ହାତରେ କାଢ଼ିକି ଆଣିବୁ, ଯେତେ ପାଣି ଢ଼ାଳି ପାରିଲ।
ହଁଁ କଣ କରିବା ପାଣି?
କଣ କହିଲୁ?
ତମ ଝିଅ ଗଲାଣି ସ୍କୁଲକୁ?
ହଁ ଏଇଟା ଘରେ ଆସିଛି।
ତାର କୋଉ କ୍ଲାସ ହେଲା?
ସପ୍ତମ ବୋଧେ
ଚୁଲବୁଲିର ଝିଅ ବି ସହ ପଢୁଛି ପରା?
ହଁ ହଁ।
ହଁ ହ।
ଆମ
କେଡ଼ିଗି କେଡ଼ିଗି ଛୁଆଗୁରା, କେତେ ଜଲ୍ଦି ତାଙ୍କର ସବୁ କେତେ କ୍ଲାସ ହେଇଗଲାଣି।
ହୁଁ ଉଁ, ପାଠ ରିସ୍କ ନାହିଁ।
ହଁ ପାଠ ପଢୁନି ତମ ଝିଅ, ତମ ଝିଅ ପାଠ ପଢୁନି?
କିଛି ନୁହଁ। କହ ଟିକେ କଣ?
ତମ ଝିଅ ପଢ଼ିନି ପାଠ କିଛି ପଢୁନି।
ପଢ଼ିଲେ କଣ ହବ ମୁଲୁରୁ ନାହିଁ। ମୋର ରୋଲ୍ ନମ୍ବର ଦୁଇ ବୁଝିପାରିଲୁ ବେଶୀ ରଙ୍ଗ କାଢ଼ିଲେ ହାଣି ଆମ କ୍ଲାସ୍ ରେ ଟପର ମୁଁ।
ପଢ଼ିବ ଆଉ।
ଖାଲି ଟିପିକି ମିଶାଣ ଫେଡ଼ାଣ ମିଶାଣ ଫେଡ଼ାଣ ଆସୁ
ସେ ଚିଲଉଚି ବାଇଆଣୀ ହେଇଗଲା କି ଆଉ? ଆଜି କଣ ନେଇନି ତୋଠୁ ଫୋନ ଦେଖିବା ପାଇଁ।
ଆଇଲାଣି ମାଗିଲାଣି।
ନେଇକି ଯିବୁ ଗାଧେଇ ଆଉ ନା।
ହଁ ଦେଖୁଥିଲା ଗାଧୋଇକି ଆସିଲେ ପୁଣି ଆଉ
ମାଡ଼ ଗୋଳ ହଉନ କିରେ ଫୋନ୍ ପାଇଁ।
ମୋର ହେଦିନ ରାଗ ଚିଡ଼ିଲା ଯାଉଛି ଉପରେ ମାନୁନି କାହାକୁ।
ଦବ ଦେଖିବ ଦେଖିଲେ କଣ ହେବ ପାଠ ପଢ଼ିଲେ ହବ ଦିଟା ଆଙ୍କ କଲେ ଦିଆହବ ଫୋନ୍।
ହୁଁ କହୁଛି ତୁ ଆଣିଲେ ଫୋନ ମୁଁ ଆଣିବିନି କି ବାପାଙ୍କୁ କହିଚି ଜମା ଆଣିବନି।
ହଁ ସ ସରୁ ତାର ପଢ଼ାପଢ଼ି ସରୁ ଏବେ ଆଣିକି କଣ କରିବ।
ଦଶମ ସରିକି ପ୍ଲସ ଟୁ ସରି ସେକେଣ୍ଡିଅର ବେଳକୁ
ସେକେଣ୍ଡିୟର ସରୁ ତାହାଲେ ଧରିବେ।
ହୁଁ ହୁଁ।
ଆ ହଉ ହଉ ଯାଆ ତୁ ଗାଧେଇବୁ ଆଉ।
ହଉ।
ହଁ।
ହଉ ମୁଁ ଗାଧେଇକି କରିବି ଆଉ।
ହଉ ହଉ।